ହେଲା।
ହଁ ହେଲୋ ହେଲା ଆବେ କଲ୍ ଅଇଲା। ଏ ନିମ୍ବୁଡା ନିମ୍ବୁଡା ମନ୍ତ୍ର ପଡିଲ ଆଁ।
ଫ୍ରିଜ କଣ ହେଲା।
ଫ୍ରିଜ ବା ସେଇଆ ହେଲା।
କାଲି ଯାଇ ବସ୍‌ ସଜଡା ହବ। ନା ପାଞ୍ଚ ଦିନ ପରେ ପାଞ୍ଚ ଦିନ ପରେ ସଜାଡା ହବ।
ପାଞ୍ଚ ଦିନ ପରେ ସଜଡ଼ା ହବ।
ଆ ତାହେ ଆଜ୍ଞା ଫିଜ ରେ କିଛି ରହିବନି।
ଫ୍ରିଜ ରେ ବର୍ତ୍ତମାନ କିଛି ଆଉ ବର-ବର୍ତ୍ତମାନ କିଛି ବା ଫ୍ରିଜ ଚାଲୁନି ରହିବ କଣ। ସିଏ ସେ ସକାଳେ ଆଜି ଗୋଟେ ବୁଢା ଟା ଆସିଥିଲା ଜାଇଁଲ।
ହୁଁ।
ସେ ବୁଢାଟା ଆସିଲା କହିଲା କହିଲା ମୁଁ ତୋ ସାଙ୍ଗେ ଆଉଥରେ ସେ ଜିତୁ ଯୋଉ କଥା ହେଇସାରିଲା ପରେ ହେଲା, ତାପରେ ସେଇଠୁ ମୋ ତା ସେଠୁ ଫୋନ୍ ଟା ନଗେଇଲା ମତେ। ଏଇ ଆପ୍ଲିକେସନ ରେ ନଗେଇଲା ବୁଝିପାରୁଛ?
ହୁଁ।
ଫୋନ୍ ନଗେଇଲା ମତେ କହିଲା ତୋ ସାଙ୍ଗରେ ଟିକେ କଥାବାର୍ତ୍ତା ଅଛି। ସେଠୁ କହିଲା ଆଜି ଆମେ ଟିକେ, ମତେ ବୁଢା କହିଲା ଆଜି ଆମେ ଟିକେ କେ ଆଧ୍ ଆଧ୍ୟାତ୍ମିକ ବିଷୟରେ ଟିକେ କଥା ହବା।
ହୁଁ।
ବୁଝିପାରୁଛ?
ହୁଁ।
ଆଧ୍ୟା ଆଧ୍ୟାତ୍ମିକ ମୁଁ କହିଲି କଣ ଆଧ୍ୟାତ୍ମିକ ବିଷୟରେ କଥାହବା? ନା ରାମାୟଣ ବିଷୟରେ ଟିକେ କଥା ହବା।
ହୁ।
ମୁ କହିଲି ରାମାୟଣ ବହୁତ ପୁରୁଣା ହେଇଗଲାଣି। ଟିକେ ମହାଭାରତ ଆଡକୁ ଆସୁନ। ମୁଁ ତ ବୁଢାବୁଢ଼ୀ ସେଇ ପାଖରେ ପାଖରେ ସେଇ ପାଖରେ ଠିଆହେଇକି ବୁଝିପାରୁଛ? ସେ ବି କହିଲା ମହାଭାରତ ତ ସିଏ ସେଇଠୁ ଅନେଇଲା ରାମରା ନାଇଁ ରାମାୟଣ ଟା ରାମାୟଣ ବିଷୟରେ ମତେ ଟିକେ ଜଣାଅଛି ଆଉ ମୁଁ ରାମାୟଣ ବିଷୟରେ କହିବି ଆଉ ବିସ୍ୱାସ କରିବନି ଯୋଉ ଗାଇଲା ଗାଇଲା ଏମିତି ଗାଇଲା ଅ ନାଇ ନାଇ ଅଜୁର ଦଶରଥ ଦୁର ପିଲାବେଳ କଥାରୁ ଆରମ୍ଭ କଲା ସେ।
ହଁ।
ରାମ ପିଲାବେଳ କଥା ଛାଡି ଦିଅ ସେ ଦଶରଥର ପିଲା ବେଳ କଥାରୁ ଆରମ୍ଭ ମାନେ ରାମ ବା ରାମଙ୍କର ବାପାର ପିଲା ବେଳ କଥାରେ ଯିଏ ସେ ଜାଣିଥବ କେତେ ଦଶରଥ ଆଗରୁ ସେ ଜନ୍ମ ହେଇଛି। ସେ କଣ ଏକାଠି ସାଙ୍ଗ ହେଇକି ସ୍କୁଲ ଯାଉଚନ୍ତି ଆଉ କଣ। ଏକା ଏକାଠି ସେ ଏକା ଏକାଠି ସାଙ୍ଗ ହେଇକି ସ୍କୁଲ ଯାଉଥିବେ ସେ ଅ ଅ ଅଣ୍ଡ ଧର ସ୍କୁଲରେ ଯୋଉରା ଶନିିବାରିଆ ବୁଧବାରଆ ଅ ଧର ମଳିଲା ଅଣ୍ଡା ମିଳିଲା ବୁଝିପାରୁଛ
ହଁ।
ବୁଝିପାରୁଛ ସେ ତାକୁ ଦିଟା ଦେଇ ଦଉଥବ ୟାକୁ ଦୀଟା ଦେଇ ଦଉଥବ ଆଁ ଦି ଜଣ ଅମ ମାନେ ମାନେ ଅଣ୍ଡା ଖୁଆଖୁଇ ହଉଥେବେ ଏମିତି ସବୁ ଚାଲିବ ଆଉ। ନା ଆର୍ ଠିକ ନା ନାଇଁ କହୁନ ତାକୁ ମୁଁ କହିଲି ହୁଁ
ତମେ ତା ସହିତ କଥା ହୋଉନଥିଲ ଫୋନ ମାରିକି?
ମୁଁ ହଁ ସିଏ ତାର ଟାସ୍କ କମ୍ପ୍ଲିଟ ହେଇନି ବୋଲି ସେ ମୋ ଦୋକାନକୁ ଆସିଥିଲା ନା
ସିଏ ତମକୁ ଚିହ୍ନିଲା କେମତି? ମୋବାଇଲରେ ସେଇ ଟ ଲୋକଟା?
ସେ ଆଉ ଗୋଟେ ଆଉ ଗୋଟେ ଲୋକ ଯୋଉ ଅଇଲା ଟୁକୁନ ହେଲା ଚେୟାର ବାଲା ଜୟପୁରର ହେଲା ତାକୁ ଦେଇଦେଲେ ସିଏ ବି ସେଇଠୁ ବହେ ଗପିଲା। ସିଏ ଏମିତି ହେଇକି ତାକୁ ଫୋନଟା ଦେ ମାନେ ଏମିତି ସବୁ ମୁଁ ଟିକେ ଗପିଲି ସିଏ ଟିକେ ଗପିଲେ। ଏମତି ଗପି ଗପି ଗପି ଗପି ସରିଗଲା ଆଉ କଣ। ସେଇଠୁ ମତେ କହିଲା ଆଜି କଣ ଖାଇଥେଲ? ମୁଁ କହିଲି ଆଉ ମୁଁ କ ମୁଁ କହିଲି କଣ କହିଲା ମୁଁ କହିଲି ଆଉ ଆଜି ସେ ଚୂଡ଼ା ଚୂଡ଼ାରା ବର୍ଷା ପାଣିରେ ବତୁରେଇ ଦେଇଥିଲି
କାଲି ଚି କାଲିଁ ମୁ କହଲି କାଲି ଯୋଉ ବର୍ଷା ହେଇଥିଲା ଚୁଡାରା ସବୁ ଥୋଇ ଦେଇଥିଲି ବୁଝିପାରଛ। ବର୍ଷାରେ ଥୋଇ ଦେଇଥିଲି ବତୁୁରୀ ଗଲା ତାପରେ ସେଇଠୁ ସକାଳୁକୁ ସେଇଠୁ କଣ କଲିନା ତା ଦେହରେ ଟିକେ ବଜୁୁରୀ ଗୋଡି ଆଉ ବଜୁରୀ ଗୋଡି ଆଉ ଟିକେ ସିମେଣ୍ଟ ଏ ଫେଣ୍ଟି ଦେଲି ଏରେ ପୁରା ଏକଦମ ପ୍ରୋଟିନ୍। ଆଉ ଟିକେ ଉପ ଉପ ଉପ ହଁ ଉପ୍ ଓଉ ପୁରା ଓପ୍ ମାନେ ମାନେ ପୁରା ଉପରେ ଆମର କଣ ମାନେ ମାନେ ଗାନିସିଙ୍ଗି ପାଇଁ ପକେଇଦଲି ଇଏ ବଡ ବଡ ମେଣ୍ଟାଲ ବଡ ବଡ ମେଣ୍ଟାଲ ହେ ଗୋଟା ଗୋଟଏ ପିସ୍ ମେଟାଲ ପକେଇଦିଏ। ମାନେ ଏଥିରୁ ଟିକେ ଟିକେ ଚାମଚରେ ଟିକ ଟିକେ ଖାଇବ ଛତୁଆ ଭଳିଆ ସେଥିରୁ ଟିକେ ଟିକେ କାମୁଡିକି ଖାଇବ। ବୁଝିପାରୁଛ ଏମିତି କହିଲି ଆଉ। ମୁଁ କିଲ ଏମିତି ସବୁ ସେ ଯାହା କଲା ମୁ ତାର ସବୁ ବେକରିଆ କଥା ଓଲଟାଳିଆ ସବୁ କଥା। ବୁଝିପାରୁଛ ଏମିତି ହେଇକି ଦଶ ମିନିଟ ପଳେଇଲା ଆଉ କଣ?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
ନାଇଁ ନା ମିଠୁବାବୁ ଆ କଣ କହୁଛ କୁହ? ଯାହା କହିବା କଥା ଖୋଲିକି କୁହ କିଛି କିଛି ଅସୁବିଧା ନାହିଁ।
ଆଉ ତଉ ତାଉ ତ ଇଏ କରି ପାରିଲନି ଆଉ କମ୍ପ୍ଲିଟ କରିପାରଲନି ଆଉ ଛାଡ।
କମ୍ପ୍ଲିଟ୍।
ହଁ ମିଶନ କମ୍ପ୍ଲିଟ୍ କରିପାରିବାନି ଆଉ।
ମାନେ ବୁଝିପାଇଲିନି।
ହଁ ଇଏ ଯୋଉ ଟାସ୍କଲା ରାକମ୍ପ୍ଲିଟ୍ ହେଲା ନା କାର ହେଇଗଲା ସବୁଆ।
ଆରେ ନାଇଁ ନାଇଁ। ତାର ସିଏ ଏର କଥାକୁ ବୁଝିପାରିଲ ନା ମୁଁ ଆରେ ମୁଁ କଣ ମୁଁ ମୁଁ କହୁଛି ସିଏ କହିଲା ମୋର ଟିକେ କମ୍ପ୍ଲିଟ ହେଇନି ମୁଁ ଟିକେ କଲ୍ କରି କଥା ହେବି। ସଟା ବୁଝିପାରୁଛନ୍ତି। ଆଉ ମୁଁ ଆରେ ମୁ ମୁ ଆଉ ମୁଁ କଣ କ ମୁଁ ଯଦି କଲ୍ କରିଥାନ୍ତି ତ ସିଏ ମୋ କତି କାଇହିଁ ଆସି
ତା ବା ତା ବେନିଟ ପାଇଁ ତା ବେନିଫିଟ ପାଇଁ ତମ ପାଇଁ ପଳେଇଥିଲା ସେ?
ହଁ।
କ କହ ମୁ ମୋର ରହିବି ମୁଁ କଣ କରିବି?
ହେ ଆଜି ଆମ ଗାଁ ର ଗୋଟେ ଲେଡିଜ ଜିଲ ଆମ ଗାଁ ର ଗୋଟେ ଲେଡିସ୍ ଅଛନ୍ତି। ଏଇଆ ନାଇ ଆଉ ଗୋଟେ ଲେଡିସ ଆ ଟପ୍ ମାଲଟା ବୁଝିପାରୁଛ?
ହୁଁ।
ସବ ମାଲଟା ସ ଆସିକି ଆସିିଥିଲା ଆମ ଦୋକାନ ଉପରକୁ ଅନେଇଲା ଖ ମୁଁ ଆକ୍ଚୁଆଲି ବିଶ୍ୱାସ କର ମାନେ ଭାବିଲି ମାନେ ଗୋଟେ ଫାଷ୍ଟେ ମୁମେଣ୍ଟ ମୋର ଆକଚୁଆଲି ନାହିଁ। ମୋର ଏଇ ଫାଷ୍ଟ ମୁମେଣ୍ଟ ରେ ଯୋରା ମୋର ଯୋଡ଼ା ନାହିଁ। ଜିନିଷଟା ମତେ ସେ ଅନେଇ ଅନେଇ ଅନେଇ ଅନେଇଗଲା ମୁଁ ତ କିଛି ଅନେକ କହିପାରିଲିନି।
ମାନେ ସାଙ୍ଗେ ସାଙ୍ଗେ ସେଇଠି ଜିନିଷ ଟାଣ କରିବା ସେଇ ଜିନିଷା ନାଇଁ।
ସେ ଜିନିଷ ଟା ନାହିଁ ବା। ହଁ ହରେ ହଉ ବହିଆ ଲାଗୁଛି ମତେ ଗଲା ପରେ ମୁଁ ହେ ଏଇଟା କରିଥାନ୍ତି ସେଇଟା କରିଥାନ୍ତି। ଏଇଭଳିଆ ଚିନ୍ତା ଆଉ ଭାବିଲେ କଣ ହବ କଦଳୀ ଟା ହବ। ତ ନିଜେ ଖାଉଟି ଆରେ ମୁଁ ଆରେ କଣ କ ଆ ଆରେ ଆରେ ମୁଁ ବୋଲି କଦଳୀହଲି ଆ ମାନେ ମାନେ ମାନେ ଆଉ ଯୋଉ ଲୋକ କହିଥିଲେ କଣ ମଙ୍କ କଥା ଭଲଟା ହବ। ବୁଝୀ ପାରୁଚୁ ଏମିତି ଇମିତି କହିଥାନ୍ତେ ଠିକ ନା ନା କହୁନୁ?
ହଁବା ହଁବା। କରିପାରିଲି ଛାଡ ରିଗ୍ରେଟ କରନି ଆଉ।
ରିଗ୍ରରେଟ କର ସେଇ ସେଇଠୁ ସ ସେଇଠୁ ପହଞ୍ଚି ଗଲ ମୁଁ ସେଠୁ ତାପ ସେଇଠୁ ମୁକଇଲି ମୁ କଇଲି ଅଶ୍ଳୀଳ ଭାଷା କଥାବାର୍ତା ହେଲେ ହବ? ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ଏମିତି ପୁରା ଡରୁଛି। ତା ସ ଅସି ଭାଷା ତ ଓଡିଆ ଭାଷା ମାନେ ସବୁପକାର ଭାଷା ଯିବ ସେତିକି ବୁଝିପାରୁଛ?
ହଉ ହଉ।
ଆଉ ଆମେ ଅସୀଳ ଭସା ନୁଚେଇଲେ କଣ ହବ? ସିଏ କଣ ପାଇବନି କୋଉ ବସ ହଁ ବୁଢା ଡରିଗଲା ବୁଢୀ ବୁଢା କହୁନି ଗୁଡା। ବୁଢା ମୋଠୁ ଅଧିକ ଭାଷା କହୁଛି ମୁଁ ତ ଭାଷା ପାଟିରୁ ଟୋଟାଲ ବାହାର କରୁନୁ। ମୁ ଖାଲି ହିଣ୍ଟସ ଦିଏ।
ହଁ।
ସେ ବୁଢୀ ବୁଢୀ ସେ ବୁଢା ସେ କହ ମୁଁ କହି ମୋ ପାଟିରୁ ଯିବନରେ ଭାଷା କେବେ ହାରିବନି। ମୁଁ ଖଲି ଲୋକଙ୍କୁ ଏଇ ଏଇ ଟାଇପର ବୁଲେଇ କହିଦେଲେ ସିଏ ତାଙ୍କର ବାହାର କରିବି।
ହୁଁ ହୁଁ।
ପୁଡା ଗଲା କଲା ତୁ ମହାମାନେ ମହା ପଛରେ ଗଲା। କବନୁ ମହାଡ୍ୟାସ ମରା ଅଛୁ।
ହଁ ଆଉ କହେ କହିଲା ମୁଁ କହିଲ ସେଟା କହିଲି ଆଉ କଣ ମୁଁ ତ କହିସାରିଲି ନା ଆଉ କହିଲେ କଣ?
ସେଇଠୁ ଆଜି ଗାଟେ ଲୋକଟା ସକାଳୁ ଆସିଥିଲା ବୁଝିପାରିଲ।
ସେ କଥା କଥା ହେଇ କେତେ ଘଣ୍ଟା ଭଳିଆ କଥା ହେଲା।
ନାମ ଦିଟା କଲ ମାତ୍ର।
ଦିଟା ଟା କଲ।
ଦିଟା କଲ ମାତ୍ର ସେଇଟା ଆଉ ଗୋଟେ ଟୁକୁନ ପଳେଇଗଲା ଏଇ ଯୋଉ ଜୟପୁର ଜଣେ ଗୋଟା ହେଲା।
ସବୁ ଦେଲା କି?
ସେଇ ଦିଜିି ପି ଜି ଜି ହଁ ପୁରା ବୁଢା ଟାକୁ ଦା ଦେଇଛି ମାନେ ଆଉ କଣ କଣ ନ ଦେଇଥାଉ।
ବୁଢାର ୱାଟ୍ସସପ ନମ୍ବର କଣ?
ବୁଢାର
ହଁ।
ତା ନମ୍ବରଟା ମୋ ପାଖରେ ଅଛି।
ତା ଡିପି କଣ ଅସ ଦଖିଆ କେନ୍ତି ଟା
ହଁ ମୁଁ ତମ ବୁଢାଟା ଭିଡିଓ ଛାଡିଦେଲି ତମେ ଦେଖିନ। ଆଉ କଣ ତମେ ଆଉ ଜାଣୁଛ ଆଉ ମୁଁ ଜାଣିପାରୁନି।
ଆ ସାର୍ କାହା ସାଙ୍ଗ କଥା ହଉ ଦେଲେ ସେଇ ସେଇ କିଛି ଜିତୁ ସାଙ୍ଗ କଥା ହଉ ଦେଲା।
ଅ ସେଇ ମୋବାଇଲ ଜି-ଜିତୁ ଡାଉନଲୋଡ ଏଇ ଡାଉନଲୋଡ ଅଛି।
ନା ଜିତୁ ରାଏ ଜିତୁ ମୋ ଫୋନରେ ଜିତୁ ଧରି କଥା ହଉ ଥିଲା।
ତାଙ୍କ ଏ ବିଷୟରେ ଜଣେଇଲେ ତତେ?
ହଁ ମୁଁ ଜଣେଇଲି ସେ କହିଲେ ଆଉ କଣ କଣ କଥା ଆଉ କହନ୍ତୁ ମୁଁ କହିଲି। ସେ ବୁଢା କହୁଛି ଆପ୍ଲିକେସନ ଆଉ ଡାଉନଲୋଡ ହଉନି। କେମିତିଆ ଡ୍ୟାସ ମରା ବୁଢା ଦେଖ।
ଆରେ ସେ ନିଚ କଥା ଭାବି ଦଉଛି ନା ଆଗୁଆ।
ଆଁ
ସିଏ ନିଜର ଫାଇଦା ଦେଖିଦେଲା ଆଉ।
କି ଗୋଟେ ଅଜବ କରିବା ଲୋକ ତମର ତୁ କଲ କରିବୁ ତୋ ପାଇଁ। ସିଏ କଲ କରିବ ତା ପାଇଁ ଠିକ ନାଁ ନାଇ?
ଆ ସିଏ କଲ୍ କଣ ମାନେ ମୁଁଁ ତାକୁ ମୁଁ କହିଲି ମୁଁ କହିଲି ନାଇଁ ମୁଁ କହିଲି ହଁ ହବ ହବନି କାଇଁ। ହବ ଯେ ପଚାରିବାକୁ ପଡିବ ଟିକେ, ଆଉ ଏ ବୁଢା କଣ ଏମିତି କହିଲାଣି? ଏ ତାଙ୍କରି ଗାଁ ଲୋକ ବୁଝି ପାରୁଛ।
ମଦନ ମଧୁବାବୁ।
ନାଇଁ ନାଇଁ ତାଙ୍କରି ମୁଣ୍ଡୁମୁହାଣ ନା।
ଓହ ମୁଣ୍ଡୁମାଣର। ଝିଅଟା ବି ସେ ମୁଠାଣରୁ ହଉ କଥା ଲାଖି ଲାଖି ଯାଉଛି।
ତମର ଆଉ କଥା ଶୁବା ଯାଉନି ଠିକରେ
କହିଲ
ନେଟୱର୍କ ପଳେଇ ଥିଲା ତମର। ଅଇଁଛା ଆଇଲା ଅଇଁଛା ଆଇଲା।
କାହାର କାହାର?
ତମରି। କଥା ଲାଖି ଲାଖି ଆଉଥିଲା। ତମ କଥା ଲାଖି ଲାଖି ଆସୁଥିଲା। ଆରେ ତମ କଥା ଲା ଲାଖି ଲାଖି ଆସୁ, ହଁ ଅଇକା ଅଇକା କ୍ଲିୟର ହେଲା।
ନାଇଁ ମୁଁ ଟିକେ ବୁଲୁଥିଲି ଟିକେ ନାଗୁ, ମାନେ ପଦାକୁ ଟିକେ ପଳେଇଥିଲି ମାନେ ଘର ଭିତରକୁ ଟିକେ ପଳେଇଥିଲି।
ଓ ହୋ କୋଉ ଦୋକାନ ଭିତରକୁ।
ହାଁ।
ଦୋକାନ ଭିତରକୁ ପଳେଇଥିଲ ନା ଘରେ ଅଛ?
ଘରେ ମୁଁ ଅଛି ନା, ଆମ ଘରେ ସବୁ ବରଯାତ୍ରୀ ଯାଇଛନ୍ତି।
ଆଉ ତମ ଦୋକାନ ଖୋଲା ଅଛି?
ଆଉ ଦୋକାନ ଖୋଲିଥିଲି ଆଉ ବ, ଆଉ ଦୋକାନ ବନ୍ଦ କରିକି ଆଇିଲି ଭାରି।
ଆଉ ତମେ ଛାତ ଉପରେ ଅଛ?
ନାଇଁ ନାଇଁ ମୁଁ ଘରେ ଅଛି ନା।
କୋଉ ଘରେ?
ଘରେ ତ ମାନେ ବାହାରେ ଅଛି, ଘର ବାହାରେ ମାନେ ଘର ମାନେ ବା ବାଟଘରେ ଅଛି ଆଉ।
ଓ ହୋ ହୋ ବରଯାତ୍ରୀ ଯାଇଛନ୍ତି ମାନେ ଆଉ ଆସିବେ ନାଇଁ ଆଜି।
ଆଜି ଆସିବେ।
କେତେବେଳେ?
ଆଜି ରାତିକି ଆସିବେ।
ଦିଟା ତିନଟା।
ନାଇଁ ନାଇଁ।
ଆଁ।
ଏଇ ଆସିବେ ଦଶଟା ଉଁ ବାରଟା ସେପଟେ ଆସିବେ ଆଉ।
ଓ ହୋ ତାହେଲେ ତମେ କାଇଁ ଗଲନି?
ଆ- ମୁଁ- ମୁଁ- ଯା -ମୁଁ ଯଦି ମୁଁ ଯଦି ଯିବି, ଘରେ କିଏ ରହିବ ଆଉ?
ଓ ହୋ ଏଇଭଳିଆ ସିଚୁଏସନ। ସବୁଠି ମାନେ ଜୁଲୁ ଭାଇ ଜୁଲୁ ଭାଇ, ବୁଲୁଭାଇ ସବୁ ପଳେଇଲେ।
ସବୁପଳେଇଲେ ଆଉ, ମୋତେ ବି ସେ ଲୋକ ଡାକୁଥିଲା। କିନ୍ତୁ ଯିଏ ବାହା କିନ୍ତୁ, କିନ୍ତୁ ଯିଏ ବାହା ହଉ କିଏ ମାନେ ଭି ଆଇ ପି।